ହଁ କଣ କରୁଥିଲ?
ମୁଁ ଏଇନିକା ରୋଷେଇ ସାରିକି ଆସିଲି। ଆସିଲି ମୁଁ କହିଲି ଦେଖିଆ ଫୋନ ଲଗେଇଛନ୍ତି ଟିକେ କଥା ହୁଏ। ହଉ ତମର ସବୁ କାମ ଫାମ ସରିଲାଣି?
ହଁ କାମ ଫାମ ସାରିକି ଏଠି ବସିଛି। ଗରମ ତ ହଉଚି ବାହାରକୁ ବାହାରିଲା ବେଳେ ପୁରା ଝାଳ ହେଇଯାଉଛି।
ହୁଁ।
ଭିତରେ ବସିଛି ତାପରେ ଆଉ ଟିକିଏ ଗଲେ ଏଗାରଟା ବେଳୁ ଯାଇକି ପୁଅକୁ ସ୍କୁଲରୁ ଆଣିବି ଆଣିଲା ପରେ ତାର ତ କାମ ଗାଧେଇଦେବି ଖୋଇଦେବି ଏମିତି ଟାଇମ ପଳେଇବ ଆଉ।
ଓ ପୁଅ ସେଇଠି ପାଖରେ ନଉଛ ନିଜେ ଛାଡି ନିଜେ ଆଣିି ଯାଉଛ?
ହଁ ଏଇଠି ପାଖରେ ସ୍କୁଲ ପାଖରେ ଟ୍ୟୁସନ ନିଜେ ତାକୁ ନେଇକି ଯାଉଚି ନିଜେ ଛାଡ଼ିବା ପାଇଁ ଆଣିଛି ଆଉ ସକାଳେ କଣ ଖାଇଛ?
ସକାଳୁ ମୁଁ ଖାଇଛି ଆଜି ଘରୁ କଦଳୀ ଦେଇଥିଲେ ବାରି କଦଳୀ ପାଚିଥିଲା ଯେ ଦେଇଥିଲେ ଦିଫେଣା ହବ ଦେଇଥିଲେ ସେଟା ପାଚି ଯାଇଥିଲା। ହେଠୁ ଦହି ବସେଇଥିଲି ଘର ଆମ ଗାଈ ଦହି ବସେଇଥିଲି କହିଲି ଆଜି ଖାଇଦବା ଚୁଡା ଚୁଡା କଦଳୀ ଦହି ଆଜି ଖାଇଲି। ଟିକେ ଦେଶୀ ଖାଦ୍ୟ ମୁଁ କହିଲି ଖାଇବା। ହଁ ସବୁବେଳେ ତ ସେଇରା ଖିଆ ହଉଛି ନି ଜିନିଷ।
ଉଁ ନାଇଁ ବଢିଆ ଆଉ ଦେଶୀ ଖାଦ୍ୟ ତ ବଢିଆ। ଚୁଡ଼ା କଦଳୀ ଦହିି ମୋରି ବି ଭାରି ପ୍ରିୟ ଆଉ ତୁ ବାହାରେ ରହୁଛୁ ଦେଶୀ ଜିନିଷ କିଛି ମିଳୁନି ଯାହା ସବୁ କିଣିକି ଖାଇବାକୁ ପଡୁଛି ଆଉ।
ହଁ ଅଁ।
ଘର ଜିନିଷ ମାନେ ବେଳେ ବେଳେ କଦାଳୀ ମିଳେ ଦେଶୀ କଦଳୀ ଘରୁ ପଠାନ୍ତି ନହଲେ ଦହି ଫହି ଏତେ ଆଉ ଖାଇପାରୁନ ଆ ଥଣ୍ଡା ଲ ବି ତ ଖାିବନି ଆଉ ବାହାର ଜିନିଷ ତମେ ପୁରା ଘର ତିଆରି ଜିନିଷ ଘର ଜିନିଷ ଟା ଭଲ
ହଁ ଘର ଜିନିଷ
ହଁ ଖାଇଦେଲ ପାଣି ପିଇଦେଲ କାମ କଲ ତାପରେ ପୁଣି ଖାଇଲ ଦେହ ସୁସ୍ଥ ଫ୍ରି ଲାଗିବ ଆଉ କାମ କରିବା ପାଇଁ। ଆଉ ଆମେ ବରା ତରକାରୀ ଏଇରା ସବୁ ବେକାର ଖାଇକି ଦେହ ଖରାପ ଖାଲି।
ହ ସେ ହୋଟେଲରୁ ନିଜେ ବନେଇ ଦବ ସେ ଯାହା ଟିକେ ଖାଇଦବ ସେ ହୋଟେଲ ଖାଇବା ଏ ତେଲ ଫେଲ ଗ୍ୟାସ ହଉଛି ସେ ସବୁ ଜିନିଷ ତ ହୋଟେଲ ଜିନିଷ ର ସବୁ
ଏଟା ବେଶୀ ଇନଫେକ୍ସନ୍ ବେଶୀ ଟିକେ ଦେହ ଖରାପ କୋଉ ଦିନର ତେଲ କୋଉ ଦିନର କଣ ସବୁ ପଚରା ଫଚରା ଆଳୁ ଫାଳୁ ପକେଇକି ତର
ସେମାନେ ସେମିତି କରିବେ ଆଉ ସେଆ କଣ ତେଲ ଚେଞ୍ଜ କରୁଥିବେ କି ତେଲ ଚେଞ୍ଜ କରିନଥିଲେ ସେଇ ତେଲରେ ସେଇ ତେଲରେ ସେ ବନଉଥିବେ।
ହଁ।
ସେଟା ଖାଇଲା ଠୁ ଦୁନିଆ ରୋଗ ବାଗ ହଉଛି ଏବେ ଖାଉନି ଏବେ ଖାଲି ଛତୁଆ ଫତୁଆ କି କଣ ଟିକେ ସକାଳୁ ଖାଇଦଉଛୁ ତାପରେ ଖରାବେଳୁ ରୋଷେଇ ଏମିତି କେତେବେଳେ କେ ଏମିତି ବାହାର ଜିନିଷ ଖାଉଛି ନହେଲେ ବାହାର ଜିନିଷ ଏତେ ଖାଉନୁ ଦେହ ଖରାପ ହେଇଗଲା ଗ୍ୟାସ୍ ପୁରା ହେଭି ହେଇଗଲା ମେଡିକାଲରେ ଆଡମିସନ ହେଇକି ଦିଇ ତିନି ଦିନ ରହିବାକୁ ପଡିଲା ଏତେ ଜୋରେ ଗ୍ୟାସ୍ ହେଲା ପେଟ ପୁରା ଘା ହେଇକି ହେଇଲା କଟକ ଯାଇକି ଆଉ କଟଲାସ ଯେଉଁ ଇଣ୍ଣ୍ଡୋସ୍କୋପ୍ ଅଲଟ୍ରାସାଉଣ୍ଡ କରିକି ଡକ୍ଟର ପାଞ୍ଚ ଦଶ ହଜାର ଟଙ୍କାରେ ମେଡ଼ିସିନ୍ ଦେଲା। ହେଲେ ପେଟରେ ଘା ହେଇଯାଇଛି ତାକୁ ଶୀଘ୍ର ତୁରନ୍ତ କମାଅ ନହେଲେ ଅଲସର ହେଇଯିବ।
ଏ
ତାପରେ ଏଠୁ ଖାଇକି ହେଇଗଲେ ବାହାର ଜିନିଷ ଖାଇକି ସବୁବେଳେ ଏମିତି ପୂଜା କରିକି ଟିକିଏ ଲେଟ୍ ଶୋଇବି ପୁଅ ଆସିଲେ ଖାଇବି ଏମିତି ଭାବି ଭାବି ଲେଟ୍ ହେଇଯାଏ ସକାଳୁ ଚା ପିଇକି ରହିଥାଉ ସେଇଟା ବେଶୀ ଗ୍ୟାସ୍ ହେଇଗଲା। ଚା ଫାଇ କିଛି ପିଆ ପିଇ କରୁନୁ ତ ସବୁ ଜିନିଷ ଟିକେ ଇଏରେ ସକାଳୁ ଉଠିକି ଟିକେ ଖାଇଦେଇକି ଠାକୁର ପୂଜା କରିକି ଖାଇ ଦେଇକି ତାପରେ ର ଟି ଫୁଟି ହଉ କେତେବେଳେ ସନ୍ତୁଳା ହଉ କେତେବେଳେ ଛତୁଆ ହଉ କେତେବେଳେ ଚୁଡା ଉପମା ହଉ ଯାହା ହଉ କିଛି କିଛି ଖାଇକି ଦେଇକି
ହଁ ସେମିତି କରିବ ଅପେକ୍ଷା କରିବନି ପୁଅ ଆସିଲେ ଖାଇବି। ଖାଲି ପେଟରେ ରହିଲେ ଗ୍ୟାସ ହବ ତମେ କିଛି ଖାଇଦବ ତାପରେ ପୁଅ ତାର ଆସିଲାଠୁ ସେଠୁ ତାକୁ ଖୁଆଇଦବ ତାକୁ ତ ଖାଇବା ପିଇବାକୁ ଦେଇକି ଛାଡୁଥିବ ସ୍କୁଲ ଆଉ କଣ।
ହୁଁ ତାକୁ ଖାଇବାକୁ ଦେଇକି ଟିଫିିନ ବନେଇକି ପୁଣି ଛାଡୁଛି ନା ଆଉ। ସେ ତାକୁ ଅନେଇକି ମୋ ଦେହ ଖରାପ ମତେ ପାଟି କଲେ କଲେ ସିଏ ତ ଖାଇକି ଯାଉଛି ପୁଣି ନେଇକି ଯାଉଚି ପୁଣି ଆସିଲେ ଖାଇବ ତୁ ଅନେଇଚୁ କଣ ପାଇଁ ତାକୁ ହଁ ଆସୁ। ଆସଲେ ଖାଇବ ବୋଲି କାମ ସାରିକି ବଇଚି। ଭୋକ ହୁଏନି ଭୋକ ବି ମାରିଦବ ଗ୍ୟାସ୍ ଥିଲେ ଆଉ ପେଟରେ ଇଏ ହେଇଥିଲେ ଗ୍ୟାସ୍ ଫ୍ୟାସ୍ ହେଇଥିଲେ ଜମା ଭୋକ୍ ଭୋକ ହବନି ପେଟ ଫୁଲା ହେଇକି ରହିବ ଭୋକ୍ ପୋକ ହିଁ ଜମା ଲାଗିବନି ତେଣୁତାକୁ ଅନେଇକି ବସିବାକୁ ହୁଏ ଆଉ।
ମୁଁ ତ ସେମିତି ପୂଜା କରିକି ଯେତେବେଳୁ ରହୁଚି ଟିକେ ସମୟ ଖାଇକି ଯିବେ ସ୍କୁଲ କି କଣ ଏମିତ୍ ଟିକେ କରିଦିଏ ମତେ ପାଟି କରୁଚନ୍ତି ଘରେ ଝିଅ ହେଇରିକା କଉଚି ତୁ ଆଗେ ଖାଆ ତାପରେ କାମ କରିବୁ। ହୁଁ ଯୋଉ ମୋର ବି ସେମିତି ଗ୍ୟାସ୍ ହେଇ ବାନ୍ତି ଦି ଦି ତିନି ଥର ଖଣ୍ଡେ ବାନ୍ତି ମାନେ ସିରିଏସ୍ ପୁରା ହେଇଗଲି। ଏତେ ଜୋର ମତେ ମେଡିକାଲ ନବାକୁ ହେଇଗଲେ ଝିଅ ତାର ଏଠୁ ଲୁଣ ଇଏ ପାଣି ଚିନି ପାଣି ଏମିତି ଦେଇକି ଏମିତି କରିକି ବସ ଇଏ କର ତା କର ଓଦା କପଡା ଏଇ ବେକରେ ଏମିତି ପକେଇକି ହିଁ କେତେ ସମୟ ରଖିଲା ଆଉ ପୁରା ଗୋଟେ ଦିନ ଏଟି ପଡି ରହିଲି। ଗ୍ୟାସ୍ ହେଇଥିଲା ସେବେଟୁ ମତେ ଡର ଭାରି ଗ୍ୟାସ। ସେ ଯୋଉ ବାନ୍ତିହଉନଥିବ ସେଇଟା ମତେ ଭାରି ଡର।
ହଁ ବାନ୍ତି ପୁଣି ମୁଣ୍ଡ ବୁଲେଇବ। ସେ ବ ଛାତି କେମ୍ କେଞ୍ଚିବ କେଞ୍ଚିବ କେଞ୍ଚିବ ମାନେ ଅଳି ଚଳି ହବନି ହାର୍ଟ ବାହାରିଲାନା କେ ଏତେ ଜୋରେ ଆଉ।
ସେମିତି। ସେମିତି କି ମୋର ସେମିତି ଥରେ ହେଲା ଯେ ମତେ ସେହେରା ଭାରି ଡର ମାଡୁଚି ଗ୍ୟାସ୍ ଫ୍ୟାସ୍ ହେଲେ।
ଗ୍ୟାସ୍ ବି ଷ୍ଟୋକ୍ ଗୋଟେ ଅଛି ଗ୍ୟାସ୍ ଷ୍ଟୋକ୍ ଯଦି ମାରିବ ବି ଜୀବନ ଚାଲିଯିବ ସେଇଟା ଯଦି ହେବି ହବ। ସେମିତି ହବ ଗ୍ୟାସ୍ ଗ୍ୟାସ୍ଏବ୍ ଏବେ ଆଉ ବର୍ଷେ ହେଲା କିଛି ନାହିଁ ନଲେ ଆର ବର୍ଷ ଏତେବେଳକୁ ମୁଁ ପୁରା ମେଡିକାଲ ରେ ପଢିଥିଲି ଆଉ ନା ମୋର ଅଳିଚଳି ନଥିଲା। ଏଇ ଯୋଉ ତାପରେ ଧୀରେ ଧୀରେ ଭଲ ହେଇଗଲା।
ହୁଁ।
ମେଡିସିନ୍ ଖାଇକି ଟିକେ କଣ୍ଟ୍ରୋଲ୍ କରିକି କିଛି ନାହିଁ ନିଜ ଖାଇବା ପିଇବା ଜୀବନ ଶୈଳୀ ଯଦି ଠିକ୍ ରଖିବ କିଛି ରୋଗ ହବନି। ଆଉ ଯୋଉ ବାହାର ଖାଦ୍ୟ ଖାଇବା ଏକ୍ସରସାଇଜ୍ ନାହିଁ ଘରେ ବସି କି ରହିବା। କା କିି କିଛି ମାନେ ଇଏ ହେଲେ ଦୁନିଆ ପ୍ରକାର ରୋଗ ମାଡ଼ି ବସିବ ଆଉ।
ହଁ ତମେ ତ ସେଠି ରହୁଚ। ତ ବାହାରେ ତ ରହୁଚ ଚାରିଟା ବେଳେ ସେଠି ସବୁ ତମ ପଡିଶା ଯୋଉ କୁଟାନ୍ କଲୋନୀ ମାନେ କେ ରହୁଥିବେ ସାଙ୍ଗ ହେଇକି ସିଆଡେ ପାର୍କ ଫାର୍କ ଆଡେ ବୁଲାବୁଲି କରୁନ ସନ୍ଧ୍ୟା ବେଳେ ସକାଳେ।
ସଖାଳୁ ଯାଉଚୁ ସେ ଯୋଉ ଆମ ଘରେ ଆମେ ଯୋଉ ରହୁଚୁ ସେଇଠି ସେ ଦିଦି ମୁଁ ସାଙ୍ଗ ହେଇକି ଯାଉଚୁ ଚାଲିବା ପାଇଁ। ତିନି ଚାରି କିଲୋମିଟର ବୁଲିକି ସେ ବାଟ ତାରିଣୀ ଦେଇକି କୋଟ୍ ଫୋଟ୍ ଦେଇକି ମାନେ ଏମିତି ଆସୁଚୁ।
ଇଆଡେ ଆସୁଚ ପୁରା ଆସୁଚ ଭାରି ଭଲ ହଁ।
ଛୁଆଙ୍କୁ ଛାଡ଼ିକି ସେଇବାଟି ଆସୁଚୁ ପୁଣି ସ୍କୁଲରୁ ଛାଡ଼ିଦେଇକି ଗାଧିକି ପୁ ସେପଟେ ବୁଲି ବୁଲାକି ଆସୁଚୁ ପୁଣି ଚାରିଟା ଏଳକୁ ଖାଲି ପାର୍କ ନେଇକି ପୁଅକୁ ଯେତେବେଳେ ଯାଏ ଖେଳିବା ପାଇଁ। ତାକୁ ଟିଉସନ୍ ଛାଡି ଦେଇକି ସେ ପାର୍କରେ ଟି ଟିକେ ଖେଳା ଖେଳି କରିକି ମାନେ ବୁଲାବୁଲି କରିକି ଆସୁ। ତା ତାଙ୍କର ବି ସେମିତି ଆଣ୍ଠୁ ଗଣ୍ଠି ପ୍ରୋବ୍ଲେମ୍ ବାହାରିଲା ସେ ଚାଲି ପାରିଲେନି ବସି ପାରିଲେନି ଠାକୁରଙ୍କୁ ଜୁହାର ହେଇ ପାରିଲେନି। ତାଙ୍କର ଏମିତି ଅସୁବିଧା ହେଲା ସେ ପୁରା କାନ୍ଦି ପକେଇଲେ ଗୋଡ଼ ହାତ ଆଣ୍ଠୁ ଗଣ୍ଠି ହେଲେ କେତେ କଷ୍ଟ, ସେଇଠୁ ତାଙ୍କୁ ବି ଡକ୍ଟର କହିଲା ତମେ ଏକ୍ସରସାଇଜ କର ଗୁରେ ଦେଲା ବି ଏକ୍ସରସାଇଜ ପାଇଁ ଦଡିଆ ଆଉ ଗୋରେ କଣ ଦେଲେ ତାଙ୍କୁ ଏକ୍ସରସାଇଜ କରିବା ପାଇଁ। ମୋତେ ଡକ୍ଟର ଏମିତି କହିଲା ଏକ୍ସରସାଇଜ୍ କରିବ ଖାଇବ ଗ୍ରୀନ୍ ସାଲାଡ଼୍ ଖାଇବ ମାନେ ଉଁ ସବୁବେଳେ ଭଲ ଜିନିଷ ଖାଇବ ସେ ବାହାରେ ଜିନିଷ ଖାଇବନି ଯାହା ଘର ତିଆରି ଜିନିଷ ଭାତ ଡାଲି ସାଲାଟ ଏଇରା ଖାଇବା ହଁ ତେଲ ମସଲା ମଟନ୍ ଚି କେ ନେରା ବଶିକ
ସେଇଟା ଟୋଟାଲ ସେ ମନା କରିବ ଡକ୍ଟର ହଁ ଖାଇବା ପାଇଁ। ଘରେ ସେ ସିଝା ହଉ ବେଶୀ ତେଲ ବି ୟୁଜ କରିବା କଥା ନୁହୁଁ କମ ତେଲରେ ହୁଁ ଖାଇବ ତମର ସେ ଯୋଉ ଘର ବାଲା ଯେ ତାଙ୍କର ଦେହ ଖରାପ ହଉଥିଲା କି?
ହଁ ତାଙ୍କର ଆଠ ଘଣ୍ଟ
ମୋର ଇଏ ତାଙ୍କୁ ମୁଁ ଦେଖଥିଲି ଏ ମନ୍ଦିରରେ। ଯୋଉ କରୁଥିଲ ଯୋଉ ପୂଜା ମନ୍ଦିର ଯାଇନଥିଲେ। ସେଇଠି ତାଙ୍କୁ ଯାଇଥିଲେ ସେଇଠି ତାଙ୍କୁ ଦେଖିଥିଲି ଭଲ ଲୋକ ଜଣକ ଭଲ ନାଇଁ କି ମିସିଙ୍ଗ ବହୁତ। ତାଙ୍କ କଥାବାର୍ତ୍ତା ହଁ ମୁଁ ସେ କଥାବାର୍ତ୍ତା ଯେତିକି ସମୟ ହେଲି ବହୁତୁ ଭଲ ଲାଗିଲା ତାକୁ ଆଉ
ଯେମିତି ତାଙ୍କର ମୋର ତ ସବୁ ତାଙ୍କ ସ୍ୱାମୀ ଆର୍ପି ଅଛନ୍ତି ନା ସିଏ ଆଉ ଆସିଲା ମାନେ ତାଙ୍କ ଗୋ ସେ ରଖେଇଦେବେନି ଚାଲ ଦୌଡ ମାନେ ସକାଳୁ ଉଠିକି ହେରୁ ଦିଦି ଙ୍କୁ ଡାକିବେ ହେଟୁ ଦିଦି ମୋ କବାଟ ବାଡେଇବେ ଚାଲି ଯିବା ଚାଲିବା। ମାନେ ଏକ୍ସରସାଇଜି ମାନେ ଭଲ ସେମାନେ ତାଙ୍କର ଡାଇଟିଙ୍ଗ ଇଏ କରନ୍ତି ଆଉ ଟିକେ ଏ ମୋଟା ଯୋଗୁ ଚାଲିଲା ବେଳୁ କଷ୍ଟ ତଥାପି ଏଇନା ସେ ସିଏ ଝଡ଼ି ଯାଇଚନ୍ତି ମୁଁ ବି ଟିକେ ୱେଟ୍ କମିଯାଇଚି ପାଞ୍ଚ କିଲ ସିଏ ବି କମିଯାଇଚନ୍ତି ଖାଇବା ପିଇବାରେ କଣ୍ଟ୍ରୋଲ ଆଉ ଚିକେନ ମଟନ ମଟନ ବି ମନା କରିଥିଲା ବହୁତ ହେୟା ହାଇ କୋଲେଷ୍ଟ୍ରୋଲ୍ ଚର୍ବି ଫ୍ଲା ଇଏଗୁଡ଼ା ସେ ମନା କରିଥିଲା ଡକ୍ଟର।
ହ
କହିଲା ଏଗୁଡା ଖାଇବନି ଖାଲି ହେଲ୍ଦି ଖାଦ୍ୟ ଖାଇବ। କଥା ହଉନୁ ତ ଏବେ ଟିକେ ଭଲ ଅଛୁ ଆଉ। ଓଷା ବାର କରିବି ଯଦି ସେମିତି ଗୋଟେ ଦିନ ଦି ଦିନ ପଡିବି ଯାଇକି ମେଡିକାଲରେ।
ଖାଇବା ସେ ଓଷା ଫଷା ଆଜିିକାଲି ଆଉ ଏଇ ଡରିକିକେହି କରୁନାହାନ୍ତି। ଖାଇକି ସବୁ ଯେମିତି ଖାଇକି କର ଖାଇକି କେମତି ଓଷାଗୋଟେ କରିବ ମୋର ମନ୍ଦିର ଖଣ୍ଡ ଭହାରି ମନ୍ଦିର ଫନ୍ଦିର ଆସିକି ଠାକୁରଙ୍କପାଦୁକ ଫାଦୁକ ପାଇଲି। ଯାହା ଖାଇଦେଇକି ରହିବ ଉପାସ ରହିଲା ମାନେ ତ ସେଇଆ ଆଉ।
ହଁ ସେମିତିମୋ ସ୍ଵାମୀ ନିଯେ ବୁଡ଼େଇ ଥିଲେ କଳସ ଲକ୍ଷ୍ମୀପୂଜା ଲକ୍ଷ୍ମୀ ପୂଜା ଏପର୍ଷ ତିନି ଚାରି ଦିନ ପଡ଼ିଥିଲା ବଡ଼ ପୂଜାକୁ ଅରୁଆ ଖାଆନ୍ତି। ସେ ମାନେ ସ୍ୱାମୀ ସ୍ତ୍ରୀ ଦି ଜଣଯାକ। ମୁଁ ଆଉ ଖାଇପାରଲିିନି ମୋର ଏତେ ଗ୍ୟାସ୍ ମାନେ ଖାଇଵି ତ ମେଡ଼ିକାଲରେ ପଡ଼ିବି। ସେଇଥିପାଇ କହିଲେ ତୁ ଠାକୁରଙ୍କୁୁଜୁହାରେ ହେଇକି ଉଷୁନା ଖା ମୁଁ ଅରୁଆ ଖାଉଛି। ସେ କିଛି ନାହିଁ ଅରୁଆ ଖାଇଲେ ମୋର ଉଷୁନା ଖାଇକି ରହିଲି। ଲାଷ୍ଟେ ବଡ଼ ପୂଜା ଦିନଟା ଆଉରୁଆ ଖାଇଲି ଆଉ ମାନେ ଏତେ ଇଏରେ କିନା ଆଉ ରହିହେଲାନି ସେମିତି ଗୋଟେ ଗୋଟେ ଦିନ ତ ରହିହଉନି ଆଉ ଏତେ ଦିନ କଣ ଖାଲି ରୁଟି ଉଁ ଖାଇକି ରହିବାକୁ ପଡୁଛି, ନା ଭାତ ଅରୁଆ ଭାତ ଖାଇଲେ ଗ୍ୟାସ୍ ହବ। ଏବେ ଟିକେ ଯାହା ହଉ ଭଲ ହେଇଯାଇଛି ଅରୁଆ ଫରୁଆ ଖାଇଲେ ଏତେ କିଛି ହଉନି ଆଉ ଖାଇକି ବି ରହୁଛି।
ମୋର ବି ସେମିତି ହଉଛି, ସପ୍ତାହକୁ ମୁଁ ମୋର ଦି ଦିନି ମଙ୍ଗଳବାରେ, ଗୁରୁବାରେ ଆଉ କେତେବେଳେ ଶଙ୍କରାନ୍ତିି କି ଅମାଆସ୍ୟା ଏମ୍ ପଡିଲେ ହେଇଯାଉଚି ତିନ୍ ବେଳେ ବେଳେ ତିନ୍ ଚାରିଦିନ୍ ହେଇଯାଉଚି ଆଉ। ଆ ମନା କରିଚନ୍ତି କଉ ଦିନ ରୁଟି ବେଳେବେଳେ ମୁଁ ରୁଟି ଖାଇଦଉଚି, ଅରୁଆ ତ ଥରଟେ ଖାଇଲେ ଆର ଇଏକୁ ରୁଟି କରିକି ଖାଇଦଉଚି ରୁଟି। ଡ଼ାଲମା ହଉ ସନ୍ତୁଳା ହଉ। ଏ ଦହି ଫହି ହଉ ଏମିତି ରୁଟି ଖାରିକି ଖାଇକି ରହୁଚି। ମୁଁ ଅରୁଆ ଖାଉନି ଲାଗେ ଲାଗେ, ମଙ୍ଗଳବାରେ ବୁଧବାର ଯିବ ଗୁରୁବାରେ। ପୁଣି ବେଳେ ବେଳେ ସେଇ ଲାଗେ ଲାଗେ ସଂକ୍ରାନ୍ତି ଅମାବାସ୍ୟା ହେଇ ଏମିତି ପଡିଯାଉଚି ଇଏ କରିକି ରହୁଚି ଆଉ।
ହୁଁ କଣ କରିବ ନିଜ ଦେହକୁ ଦେଖିଆକୁ ପଡ଼ିବ ନା ପୁଣି। ନହଲେ ଆଜିକାଲି ଯୋଉ ରୋଗ ବେମାର ମାନେ କମ୍ ବୟସରୁ ତିରିଶ ବର୍ଷ ହଉନି ଡାଇବେଟିସି, କୋଲେଷ୍ଟ୍ରୋ, ହାର୍ଟ କେତେ ପ୍ରକାର ରୋଗ ଆଜିକାଲି ବାହାରି ପଡୁଚି।
ଡାଇବେଟିସ୍ ତ ପ୍ରାୟ ଏୟିଟ୍ଟୀ ନାଇଣ୍ଟି ପରସେଣ୍ଟ ଲୋକଙ୍କୁ
ମାତି ଗଲାଣି ଚାରିଆଡ଼େ, ଯେମିତି ଗୋଟେ ମହାମାରି ନାହିଁକି ସମସ୍ତିଙ୍କ ଦେହରେ ଅ ଥିବ ଡାଇବେଟି
ପ୍ରତି ଘରେ ପା, ପ୍ରତି ଘରେ କାହା ଘରେ ନାହିଁ ଡାଇବେଟିସ୍ ସେ କେହି କହିବେ ପ୍ରତ୍ୟେକ ଘରେ ଇଁ ଏଇ ରୋଗଟା ହଉଚି। ଏବେ ଦୂରେଇକି ରହିବାକୁ ପଡୁଛି ସବୁ ଜିନିଷ, ମି
ସବୁଠୁ ମାରାତ୍ମକ ହଉଚି ଡାଇବେଟିସ୍, ଧୀରେ ଧୀରେ ମଣିଷକୁ ଭି ଭିତରୁ ପୁରା ଇଏ କରିବ। ଆଉ ଏସବୁ ବଡ଼ ବଡ଼ ରୋଗ ଗୁରା କଣ ହଠାତ୍ ଇଏ କରିବ କିନ୍ତୁ ଡାଇବେଟିସ୍ ଗୋଟେ ଏମିତି ରୋଗ ଧୀରେ ଧୀରେ ମଣିଷକୁ ସ୍ଲୋ ପଏଜନ୍ ନାଖେ ମାରୁ, ସବୁଠାରୁ ଡେଞ୍ଜର ହୁ ଡ଼ାଇବେ ଡ଼ାଇବେଟିସ୍ ହଉଚି ଏକ୍ସରସାଇଜ, ଏକ୍ସରସାଇଜ ଖାଇବା ପିଇବା ଜି ଜୀବନ ଶୈଳୀ ଭଲ ଥିଲେ କିଛି ହବନି। ଉଁ ହଉ, ହଉ ତାହେଲେ, ହଉ ତାହେଲେ ମୁଁ ର ଖୁଚି ଆଉ ଟିକେ ପୁଅକୁୁ ଆସ୍ ହଉ।